ନମସ୍କାର।
ନମସ୍କାର
ହଁ କୋଉଠୁ କହୁଥିଲ ଭାଇ?
ଭଏସ ଶୁଭା ଯାଉଛି?
ହଁ ହଁ ଠିକ ଅଛି।
ହଁ ଭାଇ କେମିତି ଅଛନ୍ତି ଭାଇ ଭାଇ ରାଉକେଲାରୁ କହୁଥିଲି ଭାଇ
ଆଚ୍ଛା ଆଚ୍ଛା।
ଆପଣ କୋଉଠୁ କହୁଥିଲେ?
ମୁଁ ତ କଟକ ଓଡିଶା
ଆଚ୍ଛା ଆଚ୍ଛା।
ହଁ।
ରାଉରକେଲା କେବେ ଆସିଛନ୍ତି?
ନା ମୁଁ ତ ଯାଇନି ସେପଟେ କେବେ କିନ୍ତୁ ମୁଁ ପୁନେରେ ରହୁଛି ମୁଁ ସେ ଅନଲାଇନ ରେ ସବୁ ସାଙ୍ଗମାନେ ଅଛନ୍ତି।
ଆଚ୍ଛା ଆଚ୍ଛା ପୁନେରେ ରହୁଛନ୍ତି ଆପଣ ତାହେଲେ।
ହଁ
ଆଚ୍ଛା କଣ କରନ୍ତି?
ମୁଁ ଅଛି ଆମର ମଦସନ କମ୍ପାନୀରେ କାମ କରୁଛି।
ଆଚ୍ଛା ଆଛା କଣ ତାର ମାନେ କଣ ସେଟା ଆଇଟି କମ୍ପାନୀ ନା କଣ ସେଟା।
ତାର ଡିପାର୍ଟମେଣ୍ଟ ମାନେ ଆମର ଇଏ ଅଟୋମୋବାଇଲ ସେକ୍ଟର।
ଅଟୋମେସନ ସେକ୍ଟର
ହଁ ଅଟୋ ଅଟୋମୋବାଇଲ। ଗାଡିର ସବୁ ପାର୍ଟ ବନୁଛି ଆଉ ହୁଁ
ତ ଆପଣଙ୍କର ସବୁ ଭେଣ୍ଡର କିଏ ସବୁ ମ
ଆମର ତ ଯୋଉ ମେନ କମ୍ପାନୀ ହଉଛି ମଦସନ ମାଟା। ତାର ଭେଣ୍ଡର ଯେ ମାତା।
ନାଇଁ ନାଇଁ ଆପଣ କାହାକୁ ସପ୍ଲାଏ ତ କରୁଥିବେ ନା ଆପଣ ତ
ନା ନା ସେଇଟା ନୁହଁ ଆମର ପ୍ରଡକ୍ସନ ଡିପାର୍ଟମେଣ୍ଟ।
ହଁ ପ୍ରଡକ୍ସନ ଆପଣ ଯୋଉ ପ୍ରଡକ୍ସନ କରୁଛନ୍ତି ଅଟୋମୋବାଇଲ ର ଆପଣ ତ କାହାକୁ ବିକୁଥିବେ ନା ମାନେ ଯେମିତି ମହିନ୍ଦ୍ରା କୁ କି
ହଁ ତାର ସବୁ ଅଛନ୍ତି ମାନେ ଆମ ଉପର ଅଫିସର ମାନେ ସବୁ ଅଛନ୍ତି ଆମେ ତ ହଜାର ପିଲା କାମ କରୁଛୁ।
ଆଚ୍ଛା ଆଚ୍ଛା ଆପଣ ଖାଲି ପ୍ରଡ଼କ୍ସନ୍ ଲାଇନ ଅଛନ୍ତି ନାଇଁ କି।
ପ୍ରଡକ୍ସନ ରହୁଛନ୍ତି କ୍ଵାଲିଟି ରହୁଛନ୍ତି ସେଫ୍ଟି ଉପରେ ବି ରହୁଛନ୍ତି।
ହଁ ହଁ ସେଇଟା କ ମାନେ ଆପଣଙ୍କର ନା ନା ଆପଣ କୋଉଥିରେ ଅଛନ୍ତି ମାନେ ପ୍ରଡ ମାନେ ସେପଟି। ଆଛା କୋଉ ନ ମୋର ବି ବିଜନେସ୍ ଅଛି।
ଆଚ୍ଛା ଆଚ୍ଛା।
ମୋର ଇଭେଣ୍ଟ ଲାଇନ ର କାମ ଅଛି ମାନେ ଡେକୋରେସନ ହେଲା ବାଘର ଫାଗର ଯୋଉ ସବୁ ଡକୋରେସନ ଫ୍ୟାକ୍ଟ୍ରି ନା ସବୁ
ହୁଁ ହୁଁ ଭଲ ଆଉ ବିଜନେସ ତ ସବୁଠାରୁ ଭଲ ଆକଚୁଆଲି।
ଆଜ୍ଞା ବିଜନେସ୍ ବିଜନେସ ଅଛେ ଟେନସନ ବି ସେତିକି ଅଛି ନା।
ଟେନସନ ଟିକେ ରହିବ ଆଉ। ମାଣ୍ଟି ଖଟିବା ପଡିବ ହୁଁ।
କଁ ନା ଆପଣଙ୍କର ଜବ ରେ ଯଦି ଆପଣ ଆଠ ଘଣ୍ଟା କି ଦଶ ଘଣ୍ଟା କରୁଛନ୍ତି ଆମକୁ ଉପ ଟ୍ୱଣ୍ଟି ଫୋର୍ ଆୱାର ବିଜି ରହିବାକୁ ପଡୁଛି।
କିନ୍ତୁ ନିଜର ପର୍ସନାଲିଟି ମାନେ କଣ କହିଲ ବିଜନେସ ଥିଲେ ନିଜ ପର୍ସନାଲି ନିଜ ଗୋଟେ ଖାତିର ଅଛି। ମାନେ ମନ ହେଲା ମୁଁ ପନ୍ଦର ଦିନ ବନ୍ଦ କରିଦିଏ ମୋର କିଛି ଅସ
ନା ସେଇଟା ସତ କଥା କିନ୍ତୁ ପନ୍ଦର ଦିନ ବନ୍ଦ କରିଦଲେ କଂପି ଟିଟର ମାନେ ଯୋଉମାନେ ଅ ତ ସେମାନେ ଚାନ୍ସ ନେଇଯିବେ।
ହଁ ସେଇଟା ତ ଠିକ କଥା ଯାହା ବଲେ ବି ତମ ସିଜିନ ବେପାର ସିଜିନ ବର ସରିଲେ ମୁଁହ ବାନ୍ଧିକି ରହିବାକୁ ପଡିବ।
ସେଇ ସେଇ ଜିନିଷ ତ ଆମେ ଯଦି ସେଇ ପନ୍ଦର ଦିନ ଟା ଛାଡି ଦଉଛୁ ହଁ ଆମେ ଯଦି ତା ଦହରୁ ପନ୍ଦର ଦିନ ଯଦି ଛାଡିଦବୁ ତାହେଲେ ତ ହବନି ନା।
ହଁ ହଁ ହଁ।
ସେଇ କଥା ଏବେ ଏବେ ଲୋ ଲୋକ ତ ଉ ଖାଲି ବାହାଘରରେ ତ ଇଏ କରୁନାହାନ୍ତି ଏବେ ଜନ୍ମଦିନ
ହଁ ହଁ।
ମାନେ କାଲି ଗୋଟେ
ଲୋକ ହଁ ମୁଁ କହିଲି ଲୋକ କଣ ମଫୁ ହେଇକି ଅଛନ୍ତି, ଲୋକ ଆଗରୁ ହଁ କିଛି ଜାନିନଥିଲେ ଭଲ ମନ୍ଦ ଏବେ ଦୁନିଆ ଦେଖିଲେ, ବାହାରକୁ ଆସୁଛନ୍ତି ବାହାରେ ରହୁଛନ୍ତି। ତ ସେଇଟାକୁ ଏବେ ସେମାନେ ମେନଟେନ୍ କରୁଛନ୍ତି।
ହୁଁ ହୁଁ ହୁଁ ହୁଁ।
ହୁ ଏଇଟା ହଉଛି କଥା ଆଉ ଖିଆ ପିଆ ସରିଲାଣି ଭାଇ?
ଅ ନାଇଁ ଜଳଖିଆ କରିଥିଲୁ ଆ ଏବେ ଇଏ ହେଇନି ରୋଷେଇ ସରିନି।
ଆଚ୍ଛା ଆଚ୍ଛା। ରୋଷେଇ ଚାଲିଛି ଆଉ।
ହଁ ରୋଷେଇ ଚାଲିଛି, ଖାଇବା ଆଉ।
ହୁଁ।
ଆଚୁଆଲି କଣ ଛୁଆର ଟାଙ୍କୁ ଟିକେ ସ୍କୁଲରୁ ଆଣିବାର ଥିଲା ଆଜି। ତାଙ୍କ ଗାଡି ଆଜି କଣ ଛୁଟି ଦେଇ ଯାଇଛି।
ଆଚ୍ଛା ଆଚ୍ଛା।
ସେ ବାହାଘରିଆ ଗୋଟେ କଣ ଯାଇଛି ତ। ଛୁଆଙ୍କୁ ଟିକେ ନବାଆଣିଆ କରିଥିଲା।
ହଁ ସେ ପ ଛୁଆନଙ୍କ ପାଠ ପଢା ପଢତିି ଟିକେ ଧ୍ୟାନ ଦିଅନ୍ତୁ।
ଆଜ୍ଞା ଆଜ୍ଞା।
କାହିଁକି ନା ମାନେ ଆମେ ଆଜିକାଲି ମାନେ ପସ୍ତଉଛୁ। ପଢିବା ଟାଇମ ରେ ଟିକେ ବାପା ମାମା କହୁଥିଲେ ଭଲସେ ପା। ଏତେ ବଡ଼ ଭଲ ମନ୍ଦ ହଁ ତମେ ସେ ଟାଇମ୍ ରେ
ଏବେତ ଜଣେ ସେଭେନରେ ଅଛି ଆଉ ଜଣେ ନର୍ସରୀରେ ଅଛି।
ଓ ହଁ।
ଅ ତେବେ ବି ଭଲ କରୁଛି ମାନେ। ଗଲାଥରକ ନାଇଟିଥିଙ୍ଗ ରଖିଥିଲା କିନ୍ତୁ ଏଥରକ ଟିକେ କଣ ଏଇଟି ଏଇତ୍ ଆଣିଛି ଟିକେ ମନ ଦୁଃଖ ତାର।
ହଁ ହଁ। ଆଚ୍ଛା।
ଓ ଆ ମୁଁ ଦ ଦରକାର କଣ ଟିକେ ମାନେ ମାନେ ପଢା ଯେତିକି ପାଠ ସାଙ୍ଗରେ ସାଠ ଟା ବି ଦରକାର। ତମେ ଖାଲି ପାଠ ଟାକୁ ହଁ ତ ତମେ ଖାଲି ଯଦି ପାଠ ଟାକୁ ଧ୍ୟାନ ଦବ କୋ ମାନେ ଅ ମାନେ ଆଉ ଖେଳକୁଦ କିଛି କରିବନି।
ହଁ ହଁ।
ତ ସେଟା ବି ମାନ୍ଦା ହେଇକି ବସିଲା ଭଳିଆ ଲାଗି।
କାହିଁକ ନା ମୁଁ ତ ଏବେ ଆସିଛି ଆସି ଦି ଦିଦିଙ୍କ ଘରକୁ ଆସିଥିଲି ବାଙ୍ଗାଲୋରରେ ରହୁଛି ଏବେ। ଛୁଟି ନେଇ ଆସିଥିଲେ ଏପଟେ ଏପଟେ ମୁଁ ଯେତେବେଳେ ଗାର୍ଡେନ କୁ ଯାଏ ମୋ ଭଣଯା ଛୋଟିଆଟେ ବର୍ଷକର।
ହଁ ହଁ।
ତା ସହିତ ବୁଲିବାକୁ ନେଇକି ଯାଉଛି ଛୁଆ ଏମିତି ଇଂଲିଶ କହୁଛନ୍ତି। ହେ ତେ ଚାରି ପାଞ୍ଚ ବର୍ଷର ଛୁଆ ସବୁ।
ହଁ ହଁ ହଁ।
ହୁଁ ସେମାନେ
ସେମାନେ ସେଠିକାର ମାନେ ଚାଲି ଚଳୁଣି ସେ ସବୁ ଦେଖିଲେ ପ୍ଲସ୍ ତାଙ୍କ ସ୍କୁଲରେ ଇଂଲିଶ ମାନେ ସ୍ପିକିଙ୍ଗଟା ସେତିକି ବନ୍
ହୁଁ ଭଲ କରୁନ ସ୍କୁଲରେ ବି ପଢିଇଲେ ଭଲ ଭଲ। ତମେ ନିଜେ ଡେଭଲପ୍ ହେଲେ ତମ ଗାଁ ଗହଳି ସହର ଡେଭଲପ୍ ହବ।
ହଁ ହଁ ନିଶ୍ଚିତ ନିଶ୍ଚିତ। ମାନେ ଜଣଙ୍କୁ ଦେଖିକି ଅନ୍ୟ ଜଣେ ଅ ଯେମିତି ବଢ଼ନ୍ତି ସେଇଭଳିଆ ଯଦି ଆମେ ଓଡିଶାରେ ରହିଚୁ ଆମର ଏଠି ଓଡିଆଟା ହଉଚି ପ୍ରାଧାନ୍ୟ।
ହଁ।
ତ ଓଡିଆ ଟା ଆଉ ହିନ୍ଦୀ ଟା ଇଂଲିଶ ଟା ଏତେ ଇଏ କରୁନାହାନ୍ତି। ମାନେ ସ୍କୁଲ ବାଲା ବି ସେତିକି ଧ୍ୟାନ ଦଉନାହାନ୍ତି।
ହଁ।
ହ। ବହୁତ ଆଡା କନଭେଣ୍ଟ୍ ସ୍କୁଲ ଅଛି ସେମାନେ ଇଂଲିଶ ଛଡା ଆଉ କିଛି କୁ କଥା ନାହିଁ।
ହୁଁ ନା ନା ସେଇଟା ନିଜର ମାତୃଭାଷା ସେ ଶିଖିବା ଦରକରେ। ତା ସହିତ ବି ସବୁ ଲାଙ୍ଗୁଏ
ନା ସବୁ ଲାଙ୍ଗୁଏଜ ଯେ କିନ୍ତୁ ମେନ ହେଲା କଣ ସ୍କୁଲ ବି ଟିକେ ଧ୍ୟାନ ଦବା କଥା ସେଇ ପ୍ରତିକି ଇଂଲିଶ ଟା ତାଙ୍କର ତ ଯଦି ମ୍ୟାଡମ ସାର୍ ମାନେ ଓଡିଆରେ କି ହିନ୍ଦୀରେ କଥା ହେବେ ତ ସେମାନେ ହଁ ଇଂଲିଶ ତ ଗୋଟେ ସବଜେକ୍ଟ ଟାଇପ ର ସେମାନେ ନେଇ ଯାଉଚନ୍ତି ଆଉ।
ନା ମେନ୍ ଜିନିଷ ହେଲା ଆମ ଓଡିଶା ଗମେଣ୍ଟ୍ ଯୋଉ କରିଥିଲା ଦଣ୍ଡମୁକ୍ତ ତ ବିଦ୍ୟାଳୟ ଆମେ ସେତବେଳେ ପଢୁଥିଲୁ।
ହଁ ସେଇଟା ମାନେ ଠିକ୍ ଅଛି। ଅଛି କିନ୍ତୁ ଆମେ ଯୋଉ ଆମେ ଯୋଉ ଟାଇମ୍ ର ମାନେ ଦେଖି ଆସିଚୁ।
ହୁଁ।
ଦଣ୍ଡ ନଥିଲେ ପାଠ ନାହିଁ।
ହଁ ଏବେ ଡର ଛାଡିଗଲା। କଣ କହିବେ ତ ଦି ପଦ କହିବେ ସଇଲା।
ସେଇ ଜିନିଷ ନା ଡ଼ର ଭୟ ଛା ଡିଗଲେ ଯାହାହେଲେ ବି ଗୁରୁଙ୍କୁ ଯଦି ଡ଼ ଡର ନ ରହିବ ପାଠ ହବନି ମାନେ ଆମେ ଯେତିକି ଜାଣିଚୁ।
ହଁ।
ଏବେକା ଛୁଆ ହଁ ଗୁରୁ କହୁଚନ୍ତି ତ ଆଉ ହଁ କରିଦବା ଆଉ।
ହଁ ହୁଁ।
ଆଉ ତାହେଲେ ଆପଣ ଏବେ ବାଙ୍ଗଲୋରରେ ଅଛନ୍ତି।
ହଁ ମୁଁ ବାଙ୍ଗଲୋରୁ ଆସିଥିଲି ମାମା ଆସିଥିଲେ ତ ଦିଦି ପାଖୁକୁ। ଦିଦି ହେରିକା ନାହାଁନ୍ତି ଯାଇଛନ୍ତି ଆମେରିକା। ଆମର ମିଟିଂରେ ଯାଇଚନ୍ତି ଆ ଦିଦି ହେଲେ ମୋ ପୁଅଟା ହଇରାଣ ହଉଚି। ମମିକୁ ଆସି ନେଇଯିବୁ। ମୁଁ ଆସିଥିଲି ସେ ଦିଦି ଆସ ସିଲେ ମୁଁ ଆଉ ଯିବି ଆଉ।
ଆଚ୍ଛା- ଆଚ୍ଛା ଆପଣ ଦିଦି ସେଠି ବାଙ୍ଗାଲୋରରେ ସେଟେଲ୍ ଅଛନ୍ତି।
ହୁଁ।
ଆଚ୍ଛା।
ଆଜ୍ଞା।
ପୁଅ ପୁଅ କୋଉ କ୍ଲାସ ର ନା ଆଁ
ପୁଅ ପୁଅ ଛୋଟିଆ ବର୍ଷେ ଦି ମାସେ ହବ।
ଆଚ୍ଛା -ଆଚ୍ଛା -ଆଚ୍ଛା।
ହୁଁ।
ଏତେ ଛୋଟ ଛୁଆ ଟାକୁ ଛାଡିଦେଇ ଯାଇଛନ୍ତି ମାନେ ଏଇ କିଛି ଦିନ ହେଲା
ମାନେ ଚାଲିଲା ଏ ଯାଇଛନ୍ତି ଓ ହଉ କଣ କରିବା ଆଉ ସେପଟେ କାମର ମିଟିଂ ଫିଟିଙ୍ଗ ରହୁଛି। ତାକୁ ତ ନେଇଗଲେ ଆଉ ସମ୍ଭାଳି ହବନି ନା ପାଖରେ। ସେଥିଲାଗି ମମି ଅଛନ୍ତି ଆଉ ତାକୁ ଦେଖୁଛନ୍ତି ଆଉ ମମି ବି ଆସିଛି ତାକୁ କେ ଖେଳୁଚି ତା ସହିତ ବୁଲିବାକୁ ନେଇଯାଉଛି।
ହଁ, ହଁ, ହଁ ସେଟା ବି ଗୋଟେ କାଇଁ ନା ମାମୁଁ ଯେହେତୁ ସେଇ କର୍ତ୍ତବ୍ୟ ଟା ବି
ହଁ, ହଁ
ମାନେ ବଣଜା ବାଣିଜି ଯାହାହେଲେ ବି ମାନେ ନିଜର ଇଏ ମାନେ ଉ ଉଁ ତାଙ୍କ ମା ହଉଛନ୍ତି ଖାଲି ମା ଆଉ ମାମୁଁ ହେଇଗଲେ ମା ମା।
ହଁ ହଁ। ମାମୁଁ ମାମୁଁ ମେନ ଆଉ ଦେଖିଲା ମାନେ ଯୋଉଠି ଥିବ ପଳେଇ ଆସିବ ମୋ ପାଖକୁ।
ହଁ।
ମୋ ଭଣଜା ଭାଣିଜି ବି ସେଇଭଳିଆ ମାନେ ମତେ ଡେଲି ସକାଳୁତରେ ଫୋନ କରିବେ ମୁ ତାଙ୍କର ଯେତେ ବେଳେ ଛୁଟି ଥିଲା
ହଁ।
ମୁଁ ଫୋନ କରିକି ଉଠେଇବି ତାଙ୍କୁ ଉଠ ଟାଇମ ହେଲାଣି ବଲି।
ହୁଁ।
ହଉ ଭାଇ ତାହେଲେ ବୋ ଭଲ ଲାଗିଲା ଆପଣ ସାଙ୍ଗରେ କଥା ହେଇକି। ପରେ କେତେ ବେଳେ କଥା ହବା।
ହଁ ହଁ ପରେ କଥା ହବା ଆଉ ହଁ ଅ ହ।